ହଁ କୁହନ୍ତୁ।
ହଁ ଆଜ୍ଞା ନମସ୍କାର।
ନମସ୍କାର, କାଲି ବୋଧେ ମୁଁ କଥା ହେଇଥିଲି?
ଆଜ୍ଞା।
ହୁଁ କଣ କରୁଚନ୍ତି?
ଏବେ ରୋଷେଇ ଚାଲିଛି।
ମୋର ବି ସେଇଆ ରୋଷେଇ ଚାଲିଛି, ସେଥିପାଇଁ କଥା ହେଇଯାଉଛି।
ହଁ।
କାଲି ତ ମୁଁ ତ କାଲି ବ୍ୟସ୍ତ ରହିପାରେ, ସ୍କୁଲ ଷ୍ଟାର୍ଟ ହବ।
ହଁ। ଆଜିି ଛୁଟି ଦିିନ?
ଆଜି ରବିବାର ଛୁଟି ଅଛି ପିଲା ସ୍କୁଲ ଯାଇନାହାନ୍ତି, ତାପରେ ଚାରିଟା ବେଳକୁ ବି ଟିକେ ବାହାରକୁ ଯିବାର ଅଛି। ସୋମବାର ବି ବହୁତ ସାରା କାମ ମୋର, ଏଇ ଶନିବାର ରବିବାର ତ ଫ୍ରି ଯାହା ଛୁଟି ଦିନରେ ଆଉ।
ହଁ- ହଁ।
ହୁଁ।
ଆଉ କଣ ରୋଷେଇ କରୁଛନ୍ତି?
ଆଜି ମୁଁ ସବୁ ଭେଜ କରୁଚି, ପୋଟଳ ଛାଣିବି
ହଁ।
ହଁ ଡାଲି କରିବି ଆଉ ଗୋଟେ କରୁଛି ପୋଇ କଖାରୁ ମାଟି ଆଳୁ ଆଳୁ ସାରୁ ଏଡ ସବୁ ପକେଇକି ସୋରିଷ ଦେଇକି ବଡି ଦେଇକି ଗୋଟେ ତରକାରୀ ସେଇ ରାଇତା ଟାଇପ୍ ର।
ହଁ ହଁ ହଁ।
କରିବି ଭେଣ୍ଡି ମସଲା ଆଉ ଗୋ ଟା ଭାଯିବି ମସଲା ଦେଇକି ଆଉ ଆମେ ରବିବାରେ ଆଇଁଷ ଖାଉନା ନା। ହାଲୁଆ ତେ
ଓହୋ ସେମିତି ବାରମାନ କି ରବିବାର।
ହଁ ଆମେ ହଜ୍ବେଣ୍ଟ ୱାଇଫ୍ ରବିବାର ମାନୁ।
ଅ ହଁ ହଁ।
ହ
ଆମେ ତ କାଲି କରିଥିଲୁ ଆଜି ଆମର ବି ସେଇ ପୋଟଳ।
ଓହୋ ସେ ମମର ପୋଟଳ ଜଣେ ତାଙ୍କର ସାଙ୍ଗ ଆଣି ଦେଇଥିଲେ ତ।
ହଁ ହଁ।
ପୋଟଳ ମତେ ବି ପସନ୍ଦ ନୁହେଁ ଜମାରୁ ବି। ଏ ଛୁଆ ଗୁଡା ଖାଲି ଖାଉଛନ୍ତି ସେ ଛାଣିଲେ ହିଁ ଯାହା ଟିକେ ଖାଉଛନ୍ତି ବୋଲି ସେଥିପାଇଁ ମୁଁ ତାକୁ ଛାଣି ଦଉଛି।
ହଁ ହଁ।
ପୋଟଳ ତରକାରୀ ହଉ କି କୁରୁମା ରସା ଏଇଗୁଡା ଜମା ଭଲ ଲାଗନି ମତେ।
ମତେ ବି ଭଲ ଲାଗେନି ଆ ସ୍ଵାମୀଙ୍କର ପସନ୍ଦ ତ ସେଥିପାଇଁ ତାଙ୍କୁ କରିଦଉଛି।
ଓ ସେ ଭଜା ହେଲେ ଯେତେବେଳେ ଫାଷ୍ଟ ଫାଷ୍ଟ ଆସିଥିବ କଷ କସିି ସେତେବେଳେ ଭଜା ଯଦି ଭଲ ଲାଗେ ଲାଗେ ନହେଲେ ନାଇଁ। ଆ ମୁଁ ପୋଟଳ ଭାଜିଲେ ଖାଲି ସେମିତି ଭାଜେନି। ଜିରା କଞ୍ଚା ଲଙ୍କା ପେଷ୍ଟ ଟିକେ ପକାଏ। ଭାଜିଲା ବେଳେ ଆଉ ଟିକେ ଆଉ ଟିକେ ହଉଛି ଚାଉଳ ଗୁଣ୍ଡ ଟିକେ କ୍ରଞ୍ଚି କଞ୍ଚି ଲାଗିବ ଟିକେ ମସଲା ଲାଗିଥିବ ଭଲ ଲାଗେ।
ଚାଉଳ ଗୁଣ୍ଡ ଟା କେମିତି କରନ୍ତି କି?
ସେଇ ଯେମିତି ଚାଉଳ ଚୁନା ଯେମିତି ହଉଛି ତାକୁ ଶୁଖେଇବ ଟିକେ ଆଉ। ଚାଉଳ ଚୁନା ଟାକୁ ଶୁଖେଇ ଦେଲେ ସ ସେ ବହୁତ ଦିନ ରହିବ। ମାନେ ଯୋଉ ଭିଜେଇକି ତାକୁ ଚୁନା କରିବ ତାକୁ ଖରାରେ ପୁରା ଶୁଖେଇକି ପୁରା ପୁରା ଏମିତି ପାଉଡର ଟାଇପରେ ଏମିତି ଖସିବ ଟିକେ ଏ ପାଣି ରହିବନି ସେମିତି ସେଇଟା ବି ସବୁବେଳେ ରଖେ ଚାଉଳ ଗୁଣ୍ଡ ଗୁଡା। ସେଟା ସବୁ ଆମର ଯୋଉ ଯେ ଯୋଉ ଚିପସ ବନାଏ ମୁଁ ଚାଉଳ ଗୁଣ୍ଡ ହି ୟୁଜ କରେ କର୍ଣଫ୍ଲୋର ଟା ଦେଲେ ଟିକେ ବେଶୀ ସ ହେଇଯାଏ କିନ୍ତୁ ଚାଉଳ ଗୁଣ୍ଡରେ ଟେଷ୍ଟ ଲାଗେ ଆଉ କ୍ରଞ୍ଚି ଥାଏ।
ହଁ ହଁ ନାଇଁ ତୁମ ପଟେ ଏଇ ଯୋଉ ଚାଉଳ ବଡି କର?
ଚାଉଳ ବଡି ହଁ ସିଏ ହୁଏ ସେ ଚାଉଳ ବଡି କେହି ଖାଆନ୍ତିନି। ବିରି ବଡି ଯାହା ହୁଏ ନା ଚାଉଳ ବଡିଏତେ କେହି ଖାଆନ୍ତିନି।
ଆମ ପଟେ ବି ବିରି ବଡି ଏଇ ଯୋଉ ସୁନ୍ଦରଗଡ଼ ପଟେ।
ହଁ ସେପଟ ସାଇଡରେ ଚାଉଳ ବଢି ସେଇଭଳିଆ ସେଡ ସୋ ନମକନ୍ ଟାଇପ ର ସେଟା କଣ ଭାତରେ ଖାଇ ହବ କି। ସେଇଟା ତ ଗୋଟେ ନମକନ୍ ସେଇ ଚାଉଳରେ ତ ବହୁତ ଜିନିଷ ତିଆରି ହୋଉନି ପାମ୍ପଡ଼ ତିଆରି ହଉଛି ଯୋଉ ନମକନ୍ ବନା ହଉଛି। ଚାଉଳରେ କେତେ କଣ ବନାହଉଛି।
ହଁ।
ଚାଉଳ ପ ଗୁଣ୍ଡରେ ମୁଁ ଚାଉଳ ଗୁଣ୍ଡ ଆଉ ବେସନ ମିଶେଇକି ମୁଁ ସେଉ ଚ୍ଛାଣେ ମାନେ ଖାଲି ବେସନ ରେ ମୁଁ କରେନି ଚାଉଳ ଗୁଣ୍ଡ ଟା ମିଶେଇଲେ ଟିକେ ବେଶୀ କ୍ରଞ୍ଚି ଲାଗେ ଆଉ ଟିକେ ଲଙ୍ଗ ଷ୍ଟୋର ହେଇକି ରହେ ମାନେ ଅଏଲ ରିଜର୍ଭ ଟିକେ କମ ରହେ। ତ ସେଇଟା ବହୁତ ଦିନ ରହିଯାଏ କିନ୍ତୁ ଖାଲି ବେସନ ଟା କଣ କମ ଦିନ। ଲାଗିବ ମାନେ କମ ଦିନ ରହିବ ଏଟା ସିପିଯିବ। ଏ ଚାଉଳ ଆଉ ବେସନ ମିଶେଇକି କଲେ ଜମା ସିପିବନି।
ହଁ।
ସେଇଟା ଟିକେ ଚାହା ରେ ଖାଇବାକୁ ଭଲ ଲାଗେ, ଟିକେ ବେଶୀ ବଞ୍ଚିଥାଏ ମତେ ସେଇଟା ହିଁ ମୁଁ କରେ।
ଆମ ପଟେ ବି ଚାଉଳ ସେ ଇଏ କରନ୍ତିନି। ଆଉର୍ ପଟେ ସେ ବିରି ବଡି ବିରି ବଡି। ପୁଣି ଯୋଉ ଆଇ ଯୋଉ ଛଣା ଛୁଆଣ ବି। ହଁ ହଁ।
ବିରିରେ ଟିକେ ଜଷ୍ଟ ଚାଉଳ ମିଶାନ୍ତି ଯୋଉମାନଙ୍କର ବିରି କମ୍ ଥାଏ କି କଣ ଟିକେ ଚାଉଳ ମିଶାନ୍ତି, କିନ୍ତୁ ବିରି ବଡି ହି ଭଲ ଲାଗେ ଆ ବେଶ ଦିନ ରହେ।
ହଁ।
ଚାଉଳ ଟା ତ ଫାଟିଯିବ ଚାଉଳ ବଡି ଲେ ନହେଲେ ବିରିରେ ଯୋଉ କଖାରୁ କୋରିକି ଚିପୁଡିକି ସେ କଖାରୁ ବିରି ବରି ସେଟା ବି ଭଲ ଲାଗେ ସେଇଟା ବେଶୀ ଦିନ ବି ରହେ ତରକାର ତରକାରୀ କଲେ ଫୁଲିଯାଏ।
ହଁ ଆପଣ କଣ ଏଇ ଯୋଉ ଶିକ୍ଷକ ଅଛନ୍ତି?
ଶିକ୍ଷକ ନାହିଁ କିନ୍ତୁ ମୁଁ ପୋଷ୍ଟ ଗ୍ରାଜୁଏଟ୍।
ଆଜ୍ଞା।
ମୁଁ କହିଲି ଶିକ୍ଷକ ନାହିଁ କିନ୍ତୁ ମୁଁ ମାଷ୍ଟର ମାନେ ମାଷ୍ଟର କମର୍ସ ମୁ ଅଛି କଲେଜରେ ପଢିଛି ମୋର ଲଚରସିପ ହେବାର ଅଛି, ହେଇନି ଆଉ ମାନେ ସେଟା ପରମାନେଣ୍ଟ ହଉନି କି ବ୍ଲକ ଡିଷ୍ଟ୍ରିକ୍ଟ ଭୁଲରେ ମୁଁ ଯାଉନି ସେଥିପାଇଁ ଆଉ କାଲି ନାଁ ଗୋଟେ ଅଛି ଆଉ।
ହଁ।
ସେଥିରେ କଣ କେତେ ପଇସା ଦେବେ ଯେ ଯିବି ସେଥିପାଇଁ ଯାଉନି।
ହଁ।
ପିଲାମାନାନଙ୍କୁ ଏବେ ତ ମୁଁ ସବୁ ଟାଇମ ଦୋଉଚି ନା କଣ କିଛି କରିହଉଛି ଯାହା ଦେଖିଆ ଗମେଣ୍ଟ ଜବ ଟ୍ରା କରୁଛି ଆଉ।
କଲେଜରେ ମାନେ କୋଉ ଅନର୍ସ ର ପ ?
ମୋର ମୁଁ ପଢେଇ ନାହିଁ ଖାଲି ମୋର ନାଁ ଅଛି ଯେ ମୁଁ ସେ କଲେଜରେ ଗୋଟେ ପଢ଼ୌଉଚି ବୋଲି। ମ ମୋ ଦାଦା ସେ କଲେଜ ରେ ଥିଲେ ତ। ମାନେ ଜର୍ସି ଭିସାବରେ ମୋ ନାଁ ଟ ରଖିଦେଇଛନ୍ତି ଚାରି ପାଞ୍ଚ ବର୍ଷ ହେଇଗଲାଣି ଅଛି ଆଉ।
ହଁ ହଁ।
ସେଇଟାକୁ ବାର ବାର ଖାଲି ପ୍ରତିିବର୍ଷ ରିଭିଉ କରୁଛି ଆଉ। ଯଦି ମୁଁ ପଢେଇବି କଣ୍ଟିନିୁ ତାହଲେ ମାସକୁ ଛଅ ସାତ ସଏ କଣ ମୋର କାମକୁ ଲାଗିବଯେ ମୁଁ କରିବି ସେଥିପାଇଁ ବି ଆଉ ପିଲା ଛୁଆ ଙ୍କୁ ଛାଡିକି ଛଅ ସାତରେ କିଏ ପଢେଇ ବ ପାଠ କୋଡ଼ି ଦେବେ ଯଦି ଠିକ୍ ଅଛି ଆଉ ଏତେ କମ ପଇସାରେ ମୁଁ ରହିବିନି ସେଥିାଇଁ ଖାଲି ନାଁଟା ଅଛି ଯଦି କିଛି ହେଲା। ଏ ଯୋଉ ଲଗରେ ଅଛି ନା ଯଦି କିଛି ହେଲା କି କଣ ଗମେଣ୍ଟ ହେଲା ତାହେଲେ ରହିବି
ହଁ। ପି ଜି ଫି ଜି ସବୁ ସାରି ଦେଇଛନ୍ତି?
ହଁ ପିଜି ସରିଛି ବୋଲି ତ ସେଥିରେ ଅଛି ନା, ପିଜି ହିଁ କଲା ପରେ ହିଁ ଅଛି ନା ସେଥି
ହଁ।
କରିଛ ଗୋଟେ ଟିଚର ଟ୍ରେନିଂ ଗୋଟେ ନବି ଭାବିଛି।
ହଁ।
ହଁ ମାନେ କମର୍ସ ଆକ୍ଚୁଆଲି କମର୍ସ ବ୍ୟାଗ୍ରାଉଣ୍ଡ ରହିଲେ ଡାଇକ୍ କୋଠି ସ୍କୁଲର ଚଚାର ହେଇପାରିବନି କି କଣ ତମେ ତିଚାର ହେବାକୁ ହେଲେ ଆଟିଚର ଟ୍ରେନିଂ ଗୋଟେ ନବ ନହଲେ ଯୋଉ ସଟି କ୍ଲିୟର କରିବାବ ତ ସି ଟି ଆଉ କିଏ କ୍ଲିୟର କରିବ ସେ ଛଏ ପାଠ ପଢଡାଉ ସେଥିପାଇଁ ମୁଁ ଗୋଟେ ଟିଚର ଟ୍ରେନିଂ ନେଇଯିବି। ଦେଖିଆ କଣ ହୋଉଚି। ପିଲା ଗୁଡ଼ାକ ସବୁ ବଡ଼ ବଡ ହେଇଯିବେ ତାଙ୍କର ପୁଣି ବହୁତ ଗୁଡେ ସବୁ ଆକ୍ଟିଭିଟି କରିବା ପାଇଁ ରହୁଛି ଟାଇମ। ତ ସବୁ ଜାଗାକୁ ନେବାକୁ ପଡୁଛି।
ହଁ।
ଏଇ ପା ଆଉ। ଆଉ ସବୁ କଣ ଚାଲିଛି?
ହଁ ଏଇ ତ କେତେ ରୋଷେଇ ଆଉ।
ହଁ ସ୍ତ୍ରୀ ଲୋକ ହାଉସ ୱାଇଫ ହେଲେ ତ ରୋଷେଇ ଆଉ।
ହଁ।
ଖରାଦିନର ମୁଁ ପା ସେଥିପାଇ ଏବେ ଟିକେ ଜଲଦି ଜଲଦି ସାରି ଦଉଛି।
ହଁ ଏ ଠିକି ସେ ବାରଟା ସାଢେ ବାରଟା ବେଳକୁ ବହୁତ ଗରମ ଲାଗେ।
ହୁଁ। ଉ ଗରମ ତ ଏତେ ଫିଲ‌ ହଉନି ଏ ଇଏ ରୋଷେଇ କଲାବେଳକୁ ହିଁ ଯାହା ଟିକେ ଝାଳ ଫାଳ ବାହାରୁଛି ମତେ ଜମା ଭଲ ଲାଗୁନି।
ହଁ ସେଇ ରୋଷେଇ କଥା ହିଁ କହୁଛି ଏମିତି ତ ନର୍ମାଲ କିଛି ଏତେ ଲାଗେନି। ରୋଷେଇ ଘରେ ଟିକେ ଗରମ ଲାଗେ ଆଉ।
ଆଜି ବି ପ୍ରବଳ ଖରା ଦଉଛି ବର୍ଷା ପାଗ ଉଠ ଚି ମୋର ବି ସବୁ ଚାଉଳ ଯୋଉ ପାଉଡର ଟା ସରି ଯାଇଛି ମୁଁ ସେଟା ସବୁବେଳେ ୟୁଜ କରେ ମୁଁ ଆଜି ଭାବଥିଲି। କରିବି ବୋଲି କାଳେ ବର୍ଷା ହବ ଶୁଖି ପାରିବନି। ଆଜି ବତୁରେଇବିନି ଦେଖିଲା ଆଜି ପ୍ରବଳ ଜୋରେ ଖରା। ଆଜି ଯଦି ମୁଁ ଏଇନେ ଭିଜେଇବି କାଲି ପାଇଁ ଶୁଖେଇବା ପାଇଁ ଖ-ଖରାରେ କାଲି ଦେଖିବ ନିଶ୍ଚିତ ବର୍ଷା ହେଇଯିବ।
ହଁ। ପାଗ ଦେଖିକି କରିବେ ଆଉ।
ନାଇଁ ମୋର ସେଇଟା ବହୁତ ୟୁଜ୍ଫୁଲ ଜିନିଷ ମୁଁ ସବୁବେଳେ ଷ୍ଟକ୍ ରଖେ ତାକୁ କିନ୍ତୁ ଏଥର ସରିଗଲା ସବୁ ଛାଣି ଦେଇଥିଲି। ତାପରେ ସବୁ ଚିପସ ଫିପସ ବନଉଛି ପକେଇ ଦେଇଥିଲି ଆଉ ବନେଇନି।
ହଁ ଏଇ ଯୋଉ କଲା ଚିପ୍ସ ରେ ବି ଯୋଉ ଅ ଆରା ରୁ ଟୁ ନ ପକେଇକି ତୁମେ ସେ ଚାଉଳ ଗୁଣ୍ଡ ପକାଅ।
କଲରା ଚିପ୍ସ ହଉ ଯୋଉ ବି ଚିପ୍ସ ହଉ ଉ ଏ ଯୋଉ କଣ ଯୋଉ। କନଫ୍ଲୋର ହେଲା କନଫ୍ଲୋର ପାଉଡର ଟା କଣ କହିଲ ଟିକେ ବେଶୀ ନରମ ହେଇଯାଏ ଛାଣି ସାରିଲା ପରେ। ଆଉ ତା ଟେଷ୍ଟ ବି ଏତେ ଭଲ ଲାଗେନି କିନ୍ତୁ ଯଦି ଚାଉଳ ପାଉଡର ଟିକେ ପକେଇଦବ ଚାଉଳ ଗୁଣ୍ଡରେ। ଖାଲି କରିବ ତ ଭଲ ଲାଗିବ ଟିକେ କଚା ଲାଗିବ।
ହଁ।
ମୋତେ ଚାଉଳଟା ହିଁ ଭଲ ଲାଗେ ସେ କନଫ୍ଳୋର ଠାରୁ। କନଫ୍ଲୋର ଆଗରୁ ୟୁଜ୍ କରୁଥିଲି ବଟ ଆଉ କରୁନି।
ହଁ।
ଏଇୟା ଆଉ। ଚାଉଳ ଟା ହେଲଦି ନା ଆଉ କନଫ୍ଲୋର ଟା କଣ ହେଲଦି ଯେ। ଷ୍ଟ୍ରାଚ ହଁ। ମୁଁ କହିଲି ଚ-ଚାଉଳ ଠାରୁ ଚାଉଳ ଟା ଭଲ ହେଲଦି ନା କନଫ୍ଲୋର ଗୁଡ଼ା କଣ ଏତେ ହେଲଦି କି।
ହଁ ହଁ।
ଗୁଡ଼ା ପିଲାମାନେ ବି ଖାଇଲେ ବି ଭଲ ସେଥିପାଇଁ ମୁଁ
ହଁ।
ହ। କନଫ୍ଲୋର ବି ଦିଏ ବଟ ଅଳ୍ପ କିନ୍ତୁ ଚାଉଳ ଟିକେ ଟିକେ ବେଶୀ ପକାଏ ବେସନ ବି ଟିକେ ଦିଏ।
ହଁ।
ହୁଁ। ଆଉ ତୁ ନମକିନ୍ କଣ କଣ ସବୁ ଛାଣୁଛୁ ନା ନାଇ ପିଲାମାନଙ୍କୁ? ପାଇଁ।
ହ
ମୁଁ କହିଲି ସବୁ ମାନେ ପିଲାମାନେ ଖାଇଆ ପାଇଁ କିଛି ସ୍ନାକ୍ସ ଆଇଟମ୍ ସବୁ କଣ କଣ ନୂଆ ଜାଣିଚନ୍ତି? ମୁଁ କହିଲି ସ୍ନାକ୍ସ ଆ ଟମ୍ ପିଲାମାନଙ୍କ ପାଇଁ କଣ କିଛି ବନଉଚନ୍ତି କିଛି ନୂଆ ନୂଆ ନା ନାଇଁ।
ନା ନା ମୁଁ ତ ଆମ କାଇଁ ସୁୁଆଦିଆ କରିବି।
ବା ଘର ପାଇଁ କେହି ଘରେ
ନା ଘରେ ତ ଆମେ ଦିଜଣ ହିଁ ଅଛୁ ଆଉ।
ଓ ହୋ।
ହଁ।
ଦି ଜଣ ତ ଦି ଜଣ ପାଇଁ କଣ ଖାଇବ ଦି ଜଣ ମେମ୍ବର ବଢିଲେ ଗୋଟେ କଣ ଗୋଟେ ବନିବ।
ହଁ।
ଆଉ କିଛି ବେବି ହେଇନି ତାହେଲେ ନା?
ନା ନା।
ମ୍ୟାରେଜ କେତେବର୍ଷ ହେଇଚି କି?
ବର୍ଷ ନାଇଁ ତିନି ମାସ ହଉଛି।
ଓ ହୋ ଏତେ କମେଇ ହେଇଚି ଆଉ। ବର୍ଷେ ଖଣ୍ଡେ ଯାଉ ବର୍ଷେ ଦି ବର୍ଷ।
ହଁ ହଁ।
ବର୍ଷେ ଆଟଲି ଯାଉ।
ହଁ।
ହଜବେଣ୍ଡ କଣ କରୁଚନ୍ତି?
ଏଇ ଏଠି ଯୋ ଝାରସୁଗୁଡାରେ ଯୋଉ କମ୍ପାନୀ ଜବ୍ କରନ୍ତି।
ଓ ହୋ ତମେ ବି ସେଟି ରହୁଚ।
ହଁ।
ଓ ଝାସୁଗୁଡା ଆଡେ ତ ଭାରି ଗରମ ହଉଥିବ ସାଡେ। ହୁଁ ହୁଁ ମୁଁ ସେପଟେ ଝାସୁଗୁଡା ଆଡେ ବେଶୀ ଟିକେ ଗରମ ହୁଏନି କି ବେଶି।
ବହୁତ ଗରମ ଝାରସୁଗୁଡା।
ରେବେ କୋଉଠି?
ଆଜ୍ଞା।
ମୁଁ ସେଇଆ କହିଲି ଝାରସୁଗୁଡା ଆଡେ ବେଶୀ ଗରମ ହୁଏ।
ହଁ ହଁ ଝାରସୁଗୁଡାରେ ପ୍ରବଳ।
ଅ ହ। କଣ ଏଜୁକେସନ ଏବେ କଣ ଚାଲିଚି କଣ ପଢୁଚ?
ଏବେ ଉଁ ପ୍ଲସ୍ ଥ୍ରୀ ସରିକି ମୁଁ ଏବେ ବି ଏଡ୍।
ପ୍ଲସ ଥ୍ରି ବହୁତ କମ୍ ଏଜରେ ବାହା ହେଇପଡିଚ ନାଇଁ।
ଆଜ୍ଞା।
ମୁ କହିଲି ବହୁତ କମ୍ ଏଜ ରେ ବାହା ହେଇପଡିଚ। କୋଡିଏ ଏକୋଇଶି ବର୍ଷରେ ସେଇଆ ଆଉ।
ହଁ।
କଣ ଅନର୍ସ କଣ ନା ଖାଲି ଏମତି ପାସ୍ ରେ ପଢୁଥିଲ?
ନା ନା ଅନର୍ସ ଥିଲା ନା ପଲିଟିକାଲ ସାଇନ୍ସ ଅନର୍ସ ଥିଲା ମୋର।
ଓ ହଁ ହଁ। ତମେ ତାହାଲେ ଟିଚର ଲାଇନ ଯାଅ ତମର ସବୁ ତ ଓଡିଆ ମିଡିୟମରେ ଏବେତିକ ସବୁ ଆର୍ଶ ପଢୁଚନ୍ତି ସବୁ ସବୁ ଟିଚର ଆଉ।
ହଁ।